ହାଲୋ।
ହାଲୋ।
ହଁ କଣ କରୁଛନ୍ତି?
ଏ ଯେ ବୁଲୁଚି ଆପଣ କଣ କରୁଛନ୍ତି?
ବସିଛି ବର୍ଷା ହଉନି କି?
ହଁ ବର୍ଷା ଟିକେ ଟିକେ ହଉଛି ଟିକେ ବାହାରେ ଟିକେ ଖାଲି ବୁଲୁଚ ଘରେ ବି କେତେ ବସିବ।
ହ ହଁ ନେଟୁଆର୍କ ନାହିଁ ଭ ଲାଗ ଛାତ ଉପରେ ବସିଛି ଆଉ ଟିକେ ବର୍ଷା ହେଲେ ବର୍ଷା ଅଳ୍ପ ଅଳ୍ପ ହଉଛି ମୁଁ ପାହାଚରେ ବସିଛି।
ଉଁ ହୁଁ ଆଉ କଣ ଖାଇଥିଲେ?
ବାରଟା କେ।
ଉଁ ହୁଁ ହଁ। ହଁ ଆଉ ମୁଁ ଇତିଲି ଗୁଗୁନି ଖାଇଥିଲି।
ହୁ
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ପାଇ ଲ ଭଲ ଅଛନ୍ତି ହଁ ଭଲ ଅଛି।
ହଁ ଆଉ?
ଆ। ଆଉ କଣ କୁହ?
ବର୍ଷା ତ ଏମିତି ବର୍ଷା ତ ଏମିତି ଲାଗି ରହୁଛି ଆଉ।
ହଁ
ହୁଁ।
କଣ କରାହବ।
କଣ କହିଲେ?
ମୁଁ କହିଲି ବର୍ଷା ଟା କାଚୁଚି
ହଁ, ହୁଁ ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ବାପା, ବୋଉ
ହୁଁ।
ହୁଁ, ହୁଁ। ହଉ କଣ କୁହନ୍ତୁ? ହଁ ଆପଣଙ୍କ ଆଡେ ରଜ ତ ହେଇଥିବ? ରଜ ପାଳନ କରିଥିବେ? କେମିତି କଣ କଟିଲା ରଜ ଆମ କୁହନ୍ତି ଟିକେ?
କଣ କହିଲେ?
ହୁଁ, ହୁଁ।
ଆଉ ସେଇଠି ସବୁ ପ୍ରତିଯୋଗିତା ଚାଲିଥିଲା ସାଙ୍ଗର ସେମାନେ ଭାଗ ନେଇଥିଲେ ଖେଳୁଥିଲେ? ହଉ।